ଆଉ
ହଁ ନମସ୍କାର କୁହ?
ଆଉ ସବୁ କଣ ସବୁ ଖବର କଣ କରୁଛ?
ଅ ମୁଁ ଏବେ ଖାଇକି ଆସିଲି ତମେ?
ମୁଁ ତ ଏବେ ହେଉଛି ମନ୍ଦିରରେ ନୀତି କରୁଥିଲି ନୀତି ଭୋଗ କରିକି ଆସିଲି। ପୂଜା ସାରିକି, ଆଉ ଆସିଲି ବର୍ତ୍ତ ହୁଁ।
ହଉ ପୂଜା କର?
ନା ନା ଆମର ପୂଜା ମାନେ ସାଇଡ୍ ଉପରେ ଗୋଟେ ପୂଜା ଯେମିତି କିି ଗୋଟେ ଗାଁ ର ମନ୍ଦିର ଅଛି। ସେମିତି ବି କରିବାକୁ ପଡ଼େ ମୋ ବଡ଼ ବାପା ଜେଜ ଭାଇ ମାନେ କରିଛନ୍ତି କରିଛନ୍ତି ମୁଁ ବି କରୁଛି ଆଉ।
ଯେପର୍ଯ୍ଯନ୍ତ ଅଛି ମୁଁ କରେ ଯୋଉଦିନ ନଥାଏ ଭାଇମାନେ କରନ୍ତି ଆଉ।
ଓ ତମର ରୁଲ୍ ଥାଏ କୋଉ ମାନେ କରିବ?
ନାଁ ନାଁ ନାଁ ସେମିତି ନୁହଁ। ମାନେ ଆମର ଟୋଟାଲି ଆମର ଜଏଣ୍ଟ ଫ୍ୟାମିଲି ମୋ ବଡ଼ ବାପାଙ୍କ ଫ୍ୟାମିଲି ଫୁଲ୍ ପୂଜା କରନ୍ତି ଆମ ବାପା ସର୍ଭିସରେ ଅଛନ୍ତି ଅଛନ୍ତି, ମୁଁ ବି ସେମିତି ମଝିରେ ମଝିରେ ଟିକେ ପୂଜା କରନ୍ତି। ଆ ମୁଁ ପୂଜା ବି କଲେ କିଛି କିଛି ପକେଟ ମନି ମାସକୁ ମୋର ହେଇଯାଏ କିଛି ଖର୍ଚ୍ଚ ବଟୁଆରା ହେଇଯାଏ ଆଉ ଆଡ୍ଜଷ୍ଟେମେ ଦେ ଘର ବସିବା ଅପେକ୍ଷା କାଶିବା ଭଲ। ଆଉ ତମ ପୂଜା କରିଦିଏ। ଯେମିତି କଲେଜ ଟାଇମ୍ ରେ ଯେତେବେଳେ ମୁଁ ମୋ ଆମ ମହାବିଦ୍ୟାଳୟକୁ ଯାଉଥିଲି। ଆଉ ସେଇ ଟାଇମ୍ ରେ ମୁଁ ଫାଷ୍ଟେ ଯିବି ଗୋଟେ ଜାଗା ପୂଜା କରିଦେଇକି କଲେଜ୍ ଯିବି। ଆଁ ସେ ତୁ ଆସିକି ପୁଣି ସାଢେ ଗୋଟେ, ଗୋଟେ ଆସି ଘରେ ପହଞ୍ଚି ଫୁଣି ଗୋଟେ ଜାଗା ନିତି କରିମି ଯୋଉଠି ବର୍ତ୍ତମାନ ନିତି ସାରିକି ଆସିଲି।
ଏମ୍ତି ହିଁ ମୁଁ କରେ ମୋ ଟୋଟାଲ୍ ମୋ କଲେଜ ଲାଇଫଟା ଏହି ହିସାବରେ ବିତିଯାଇଛି।
ବଢିଆ ନା, ସାଇଡ୍ ରେ ଆମ ଖର୍ଚ୍ଚଟା ହେଇଯାଏ।
ହଁ ନିଶ୍ଚୟ ସାଇଟ୍ ରେ ଖର୍ଚ୍ଚଟା ହବନା ନାଇଁ ଆଉ ଟିକେ ତାପରେ ବି ଆଉ ଗୋଟେ ବି ଦିନସ କଣ ସେ ସବୁ ଦିନସରେ କଲେ ଟିକେ କଣନି ବର୍ତ୍ତମାନ ମାନସିକ ଚାପ ଯୋଉ ଭଳିଆ ମାନେ ଲୋକଙ୍କର ଅଛି। ତ ମାନସିକ ଚାପରୁ ଟିକେ ମୁକ୍ତି ମଣିଷ ପାଇବ।
ସତ କଥା।
ତମର କିଛ୍ ହଁ ବହୁତ୍ ବହୁତ୍। ଆଁ କାହାର କ୍ୟାରିଅର ଉପରେ ନେଇଗନି ଯେ ଭବିଷ୍ୟତ ନେଇକି ମାନେ ଅସୁବିଧା କାହାର ନିଜର ପର ବର୍ତ୍ତମାନ ପରିସ୍ଥିତି ନେଇକି ଅସୁବିଧା, କାହାର ମାନେ ନିଜ ଶାରୀରିକ ଅସୁବିଧା ଏସବୁ ପ୍ରୋବ୍ଲେମ୍ ଅ ଛି ତ ସେ ସବୁ ଦିନିଷ କଣ ମାନେ ଏଇ ସବୁ ଦିନିଷ ମାନେ ଆମର ଟିକେ ଧର୍ମ କିମ୍ବା ନିଜ ରିଲିଜେସ୍ ହେଲେ ଟିକେ ମନରୁ ମସ୍ଥିରତା ଆସେ, ତମର ସେମିତି କିଛି ହବି ଅଛି? ଅଛି ମାନେ କୌଣସି ହବି ଯୋଉଟା କି ତମର ପସନ୍ଦ ଥିବ ହବି।
ସତ କଥା କହିବି ହବି ତ କିଛି କହିବିନି ଆଗୁରୁ ଟିକେ ସ୍କୁଲ ଟାଇମ୍ ରେ ଏକ୍ସଟ୍ରା ଟିକେ କିଛି କରୁଥିଲି ଆ ଚିତ୍ର ବଗେରା କରେ। ଏବେ ବସ୍ ଡା ଚିତ୍ର। କଣ ହଁ ଆ ହଁ। ଏବେ ଏମନ୍ତି ହବି କିଛି ନାହିଁ ଏବେ ତ ଘରେ ଅଛି ବାସ୍ ଖାଇ ପିଇକି ଶୋଉଛି ଘର କଣ ଟିକେ ଫୋନ୍ ଫୋନ୍ ଦେଖିଲି ସେତିକି। କଲେଜେ ରେ ଡ୍ୟାନ୍ସ ବଗେରା ଟିକେ କରେ ଆଉ ଇଭେଣ୍ଟ୍ ଫଙ୍କ୍ ସନ୍ ରେ ଆଉ।
ଆଚ୍ଛା, ଆଚ୍ଛା, ଆଛା
ହୁଁ।
ଆଉ ସେମନ୍ତି ମୋର ଗୋଟେ ବି ହବି ଅଛି ଏଇଟା ମୁଁ ବେଶୀ ଜାଣିନାହାନ୍ତି ତ ମୁଁ ସାଙ୍ଗ ସାାଥି ମାନେ ଜାଣିଛନ୍ତି ତ ମୋର ଦିଟା ହିଁ ପସନ୍ଦ ହବି। ଫାଷ୍ଟ୍ ଆଣ୍ଡ୍ ସ୍ପୋର୍ଟସ୍ ରହିଛି କଣ ମାନେ କ୍ରିକେଟ୍ ଆଉ କ୍ରିକେଟ୍ ଫିଟ୍ନେସ୍ ଉପରେ। ସେକେଣ୍ଡ୍ ହବି ହଉଛି ମୁଁ ଟିକେ ଜ୍ୟୋତିଷ ଶାସ୍ତ୍ର ବୋଲେ ବୁଝିପାରୁଥିବ।
ଆରେ ଆରେ ଆରେ ତାହେଲେ ତମ ପାଖରେ ମୋର ବହୁତ କାମ କୁହ ମୋ ବିଷୟରେ।
ମୁଁ ଜଷ୍ଟ ଜଷ୍ଟ ଏବେ ନୂତନ ନୂଆ ଧାରଣାରେ ମାନେ ଆରମ୍ଭ କରିଛି ମୁଁ ଏତ ଏତେ ବି ମାତ୍ରାରେ ମାନେ ଇଏ ହେଇନି ଆଉ ଟିକେ ଟିକେ ମାନେ ଜଷ୍ଟ ମୁଁ ଶିଖିବାକୁ ଗୋଟେ ମାନେ ଆଗ୍ରହ।
ଫିର ବି କିଛି ଗୋଟେ ଉ କୁହ ଯେମିତି ମ ଲାଗିବ ହଁ ଏଇ ଶିଖିଲାଣି।
ସେଇଟା ତ ହଉଛି ଏ ଆମେ ଯଉ ଜଣେ ମାଧ୍ୟମରେ କଥା ହଉଚେ ଏଥିରେ ହେଇପାରିବନି। ଏଇଟା ଯେତେବେଳେ ବି ଆମ ନର୍ମାଲ ଚାଟ ରେ କିମ୍ବା ଏଥିରେଲେ ସେଇ ଟାଇମ ରେ କହିଲେ ତ ମୁକୁଁ କହିଦେଇ ପାରିବି କ ଏଟା ହଉଛି ମାନେ
ମାନେ ତମେ କୋଉ ବିଷୟରେ କହିପାରିବ ଜଣଙ୍କୁ ଜଣ ଯୋଉ ପଢୁଛି ଭ
ମାନେ ନର୍ମାଲ ଲେଖ ଏଇଟା ଗୋଟେ ଜିନିଷ ଏଟା ମାନେ ଗୋଟେ ମାନେ ମୁଁ ପାଖାପାଖି ନର୍ମାଲ ଯେତେବେଳେ ଷ୍ଟାର୍ଟିଂ କରିଥିଲି ତ ମୁଁ କିଛି ଜାଣିନଥିଲି। କଣ ମୁଁ ବି କିଛି ବୁଝିପାରେନି ହେଲା। ତ ଧୀରେ ଧୀରେ ଧୀରେ ପାଖାପାଖି ମୁଁ ଏ ବିଷୟରେ ଠା ତିରିଶ ତିରିଶ ପ୍ରତିଶତ ମୁଁ ମାନେ ଜାଣି ସାରିଲିଣି ଆଉ ବାକି ସତୁରି ପ୍ରତିଶତ ଅଛି। କାରଣ ଏବେ ମୁଁ ମାନେ ପ୍ରଥମ ସୋପାନ କି ଦିତୀୟ ସୋପାନରେ ଅଛି। ତ ଧୀରେ ଧୀରେ ଯେତେବେଳେ ମୋର ମାନେ ବାରମ୍ବାର ଆ ମାନେ ଜିନିଷ ଦେଖିଲା ପରେ ମାନେ ତାପରେ ଗବେଷଣା କଲା ପରେ ତ ଏକ୍ସପିରିଏନ୍ସ ହେଇଗଲା ତ ସିଏ ଅଲଗା ପ୍ରକାର ହେଇଯାଇପାରେ। ଏଟା ଗୋଟେ ମୋର ମାନେ ଗୋଟେ ଇନଷ୍ଟ୍ର ମା ଜାଣିବା ନିଶା ସେ ସବୁ ପାମୋଲୋଜି ମୁଁ ଜାଣିନି ମୁଁ ଯ ମୁଁ ଆ ଆମର ହଉଚି କୁଣ୍ଡଲି କୁଣ୍ଡଲି। କୁଣ୍ଡଳୀ ହିଁ ଦେଖିପାରେ ମୁଁ ସେ ମାନେ ଟିକେ ଦେଖିକି କହିପାରେ।
ମାନେ ତମକୁ ଯୋଉ କଣ ସେଇଟା ଥାଏ କୁଣ୍ଡଲି ର ଓଡିଆ ଟା କଣ?
କୁଣ୍ଡଳି ପା ଜାତକ।
ତକ ଜାତକ ତମେ ଦେଖି ହୁଁ ହୁଁ ହୁଁ ସରି। ଜାତକ ଦେଖିକି ତମେ କୁହ।
ହଁ ହଁ ହଁ ସେମିତି ଏ ମାନେ କିଛିଟା ମୁଁ ଜିନିଷ କହିପାରେ ମୁଁ ସେମିତି ନୁହଁ କି ମୁଁ ପୁରା ଅତ୍ୟଧିକ ମାନେ ମୋର ଏକ୍ସପେରିଏନ୍ସ ନାହିଁ କି ମୁଁ ସେତେ ବି ମୁଁ ଏତେ ବୟସ ବି ମୋର ନାହିଁ କି ଏତେ କହିପାରିବି ମୁଁ କିଛିଟା ମୁଁ କହିପାରିବି।
ଯାହାବ ତମ ଦ୍ୱାରା
ହଁ ଯେତିକି ହବ ମୁଁ କିଛିଟା ଦେଖିକି ମାନେ ପାଖାପାଖି ଉଁ ଜଣଙ୍କର ଜଣଙ୍କ କ୍ୟାରେକ୍ଟର ମାନେ କେମିତିଆ ଚରିତ୍ର ନେଚର କେମିତି ହେଇ ତିବ ଆଉ ସେ କୋଉ ସ୍ଵଭାବର ପିଲା ହେଇଥିବ? ଆଉ ସେ ମାନେ କଣ ସେଟା ବି ମୁଁ କହିପାରିବି।
ଜାଣିଚ ନା ମତେ ଏମତି ଏମତି ଯୋଉ ଟିକେ ଏକ୍ସଟ୍ରା ଯାହାର ଏଇ ସବୁ ଜିନିଷ ଥାଏ ଯାହାର ମତେ ଭଲ ଲାଗେ ଏମିତି ପିଲାଙ୍କ ସହିତ ଟିକେ କଥା ହବାକୁ।
ଏ ନା ଏକ୍ସଟ୍ରା ମାନେ ଅତ୍ୟଧିକ ଜିନିଷ ବୋଲି ହେଟା କିଛି ନୁହଁ। ଟା ମାନେ ଗୋଟେ ସ୍କିଲ୍।
ନର୍ମାଲ ତ ସବୁ ନାଚ ଗୀତ ଇଏ କରିବା ସ୍ପୋର୍ଟସ୍ ଖେଳିବା ଆର୍ଟ ବଗେରା ସମ ସାଙ୍ଗର ହବି ରହୁଚି। ଏମିତି ଟିକେ ଟିକେ ଅଲଗା ବହୁତ କମ୍ ଦେଖିବାକୁ ଥାଏ ନା ତ ମତେ ସେ ଭଲ ଲାଗେ ସେଇମାନେ ସବୁ ଯିଏ ଯାହା କରନ୍ତି ମୁଁ ତୁ ତୋତେ ଯେତିକି ଜଣା ଅଛି ତୁ କରେ।
ଯାହା ହଉ ମତେ ଆଜି ଏତେ ଦିନି ପରେ ଗୋଟେ ଜିନିଷ କ ମୋ ମୋ ବିଚାରଧାରା ଟା କିଏ ପସନ୍ଦ କଲେ। ଆ ମୁଁ ଯେତବେଳେ ସ୍କୁଲ ସମୟରୁ ପଢୁଥିଲି ନା ସ୍ଵତନ୍ତ୍ର ଗୋଟେ ଅଲଗା ପ୍ରକାର ଭିନ୍ନ ପିଲା ସମସ୍ତେ ଯଦି ବାଙ୍କୁ ଯିବେ ମୁଁ ଡାହାଣକୁ ଜିମି ମୁଁ ଏକାଟିଆ। ମୁଁ ବି ଜାଣିନି ଗୋଟେ ଅଲଗା ମାନେ ମାନେ କଣ ନା ସମସ୍ତେ ଙ୍କୁ କିଛି ଅଲଗା ମୁଁ ଜାଣିଛି ଡ଼ାହାଣା କଲେ ଭୁଲୁ।
ସେଇଆ ତ ସେଇଆ ତ ଭଲ କଥା ମୁଁ ତ ଘରୁ ମାଗେ। ଛି ତ ଅଲଗା ଦୋଷ ସେଆତ ପିଢି ପିଢି ଆମେ ସବୁ ସେଇ ସେମ ଗୋଟେ ଇଏରେ ଚାଲିଛେ। ମୋର ସେଗୁଡା ଜୁଲୋଜୀ ପଢିବାର ଆହୁରି ଗୋଟେ ଇଏ ତମେ ତ ଜାଣିଥିବ କେମିତି ଆମ ସୋସାଇଟିରେ କାଷ୍ଟ ମ୍ୟାରେଜ୍ ଏ ସବୁ ନେଇକି କେମିତି ସବୁ ଅଛି ପୁରା ମତେ ଟିକେ ଥାଏ ମୋ ମାଇଣ୍ଡ ରେ କଣ କଇଲ କରିବାର ଟିକେ ମାଇଣ୍ଡ ସେଟ୍। ଟିକେ ଯଦି ମୋ ଦ୍ଵାର ଯେ-ଯେତିକି ବି ଯାହା ହବ ସେଇଥିପାଇଁ ମୁଁ ସୋସିଓଲୋଜି ନେବାର ଟିକେ ଇଚ୍ଛା ଥିଲା। କାରଣ ମୁଁ କାଷ୍ଟ ସିଷ୍ଟମ ଉପରେ ପୁରା ପଢିଛି ସବୁ ଦେଖିଛି। ତ ଏବେ ସେଇ ଜିନିଷ ଭାବୁଛି କାହିଁକି ସେ ରିଜର୍ଭେସନ ଟା ଆସିଲା?
ନା ନା ଶୁଣ ମୁଁ ବି ସୋ ମୁଁ ବି ସୋସିଓଲୋଜି ନେଇଥିଲି। ଆଉ ସେ ମୁଁ ବି ପ୍ଲସ୍ ଟୁ ଟାଇମରେ ଆମର ମୋର ବି ସୋସିଓଲୋଜି ଥିଲା। ଉ ମୋର ସୋସିଓଲୋଜି ଇ ମାନେ ଇତିହାସ ନୁହେଁ ସୋସିଓଲୋଜି ଲଜିକ୍ ଆଉ ଗୋଟେ କଣ ଥିଲା ମୋର ମନେ ପ ଏଜୁକେସନ ଏ ଥିଲା ହେଲା। ଆଉ ଗୁନା ପ୍ଲସ୍ ଥ୍ରୀ ରେ ମୁଁ ସୋସିଓଲୋଜି ଖୋଜୁଥିଲି କିନ୍ତୁ ମିଳିଲାନି ମୁଁ ସେଥିପାଇଁ ନୂଆ ଗୋଟେ ଭା ଷା ଶିଖିବାର ଇଚ୍ଛା ଥିଲା ମୁଁ ସଂସ୍କୃତ ନେଇଗଲି। ତ ସଂସ୍କୃତ ପଢିବା ଦ୍ଵାରା ହିଁ ମୋର ଏଇ ଯଉ ଏକ୍ସଟ୍ରା ସ୍କିଲ୍ ଟା ଆଇଲା। ନା ସେମିତି ହାର୍ଡ ନୁହଁ ମତେ ଷ୍ଟାର୍ଟ ମାନେ ଆରମ୍ଭ ବୁଳୁ ବହୁତ ବହୁ ବହୁତ କଷ୍ଟ ମୋ ମନେ ଯେହେତୁ ହିନ୍ଦୀ ନେଇଥିଲି ହିନ୍ଦୀ ରେ ଜାଣିଥିବ ଯୁକ୍ତା ଆକ୍ଷର ଏତେ ନାହିଁ। ବହୁତ କମ ଅଛି ଯୁକ୍ତାକ୍ଷର ବହୁତ ରେୟର୍ଲି ଲାଗିବ କିନ୍ତୁ ସଂସ୍କୃତରେ ପା ପାଖାପାଖି ମାନେ ବହୁତ ଗୁଡେ ଅନୁସାରେ ଯୁକ୍ତାକ୍ଷର ଥିବ। ତଷ୍ଟ ଆରମ୍ଭ ବେଳେ ମତେ ବହୁତ ବହୁତ ଅସୁବିଧା ହେଇଛି ମାନେ ପଢେଇବା ମୋ ପା ଟି ଲାଗିଯାଏ ମୁଁ ପଢିପାରେନି ମାନେ କି ଲ ଓଡିଆ ମାନେ ଲେଖା ହେଇଥିବ ସଂସ୍କୃତ ଓଡ଼ିଆରେ ସେଟା ବି ପଢିପାରେନି। କିନ୍ତୁ କଣ ହେଲା ଏମିତି ସମୟ ଏମିତି ଆସିଲା ମୁଁ ପୁରା ମାନେ ଯଉ ଆମ ଦେବନାଗରୀ ଭାଷା ସେଥିରେ ବି ସଂସ୍କୃତ ପୁରା ମାନେ ପଢିଦିଏ ତାକୁ କୁହନ୍ତିନି ଯଉଟା ମାନେ ଈଶ୍ୱର କରିଥିବେ ଯୋଉ ମାନେ ରାସ୍ତା ସେଟା କିଏ ତାକୁ କ ଇଏ କରିବ ଯୋଉ ବାଟରେ ହେଲେ ହେଇଯିବେ। ଥରେ ଆମ ସାର୍ ମ୍ୟାଡାମ ଆମ ସାମ ଯିଏ ଗୁରୁ ଦେବ ଗୁରୁମାତା ଥିଲେ ସେ ବହୁତ ଭଲ ଥିଲେ। ଆଉ ତ ସିଏ ବି ବହୁତ ମତେ ସାହାଯ୍ୟ କରିଛନ୍ତି ଏସବୁ ଇଏ କରି
ହଁ।
ଯାଉଛି। ତମର ମାନେ ମାନେ ସେ ନ କଲେ ମାନେ ମାନେ ଚିତ୍ର ଆଙ୍କିବା ଟା ହିଁ ବହୁତ ମନ ଇଏ କର ନା। ପସନ୍ଦ କର ନା।
ସେଇଟା ଆଗୁରୁ ଥିଲା ମାନେ ମତେ ଟିକେ ଏଇ ଯୋଉ ଅ କଣ କୁହନ୍ତି ସେଟା କ୍ରାଫଟ୍ ଟିକେ କରିବାକୁ ସବୁ। ସଜାସଜି ଉପରେ ଏଗୁଡା ମୁଁ କରେ ଆଗୁରୁ ବହୁତ ଇଚ୍ଛା ଥିଲା ଏବେ ଯେ ତ ବୟସ ବଢି ବଢି ଗଲାଣି ସେ ଫୋନ ଯେହେତୁ ମିଳିଗଲା ହାତକୁ ସେ ଇଚ୍ଛା ଗୁରା ସବୁ ପଛେ ରହିଗଲା ବାକି ମୁଁ ଯେତେବେଳେ ରହେ ହଷ୍ଟେଲରେ ମୁଁ ରହୁଥିଲି ମୁଁ ଏଠି ମୁଁ ମୁଁ ମୁଁ ସାଇଡ଼ କର୍ନର ଯୋଉ କାନ୍ଥ ଟା ଥାଏ ମୁଁ ଟିକେ ଟିକେ ଯାହାବି ଆର୍ଟ ବଗେରା ସେଠି କରେ ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା ନା ତମର ଯୋଉଟା ମାନେ ତମ ହାତରେ ବି ଥିଲା ମାନେ ଇଏ କରିବା ପାଇଁ ଯେମିତି କିି ଚିତ୍ର କ କିନ୍ତୁ ମୋର ଯୋଉଟା ଥିଲା କି ଯେମିତି କି ମୁଁ ଟିକେ କ୍ରିକେଟ କୁ ଅଧିକ ପସନ୍ଦ କରେ କ୍ରି କ୍ରିକେଟ ଖେଳିବାକୁ ମାନେ ଟିକେ ମୋର ଗୋଟେ କ୍ରେଜିନେସ୍ ଥିଲା ଆଉ ସେ ଜିନିଷ ଟା ତ ମୋର ଟୋଟାଲି ମାନେ ପୁରା ଛୁଆଟି ବେଳୁ ମାନେ ଘରେ ପଢା ପ୍ରେସର। ମାନେ ଏଟା କରନା ସେଟା ଖେଳନା ତ ଇଏ କରନା। ତ ସେ ଦବି ଗଲା ପୁରା ଆଉ ସିଏ ଦବିଗଲା କିନ୍ତୁ ସେ ଜିନିଷ ଟା ମାନେ ଲୋକଙ୍କ ସାମ୍ନାକୁ ବାହାରି ପାରିଲାନି କାରଣ ଘରେ ଖାଲି ସଦାବେଳେ ପାଠ ପଢ ପାଠ ପଢ଼ ପାଠ ପଢ ପାଠ ପଢ ଆ ପାଠ ପଢ଼ିଲେ କଣଟା ଖାଲି ପାଠ ପଢିଲେ ସବୁ ହେଇଯିବ।
ଘର ଲୋକଙ୍କୁ ଆଉ କଣ କହିବା ସେମାନେ ତାଙ୍କ ମାଇଣ୍ଡ ସେଠୁ ଚେଞ୍ଜ ତ କରିହବନି ତ ଆମକୁ ଯାହା ଯେତିକି କରିବା ପଡିବ ଆମକୁ ଦ୍ୱାରା
ହଁ ସେଇଥିପାଇଁ ତ ମୁଁ ବର୍ତ୍ତମାନ ନିଷ୍ପତି ନେଇଚି କି ମୁଁ ମୁଁ ଜାଣିନି ମୁଁ ଜୀବନରେ କଣ ରୋଜଗାର କରିବି କାରଣ ମୋର ମାନେ। ସେତେ ଲେବ୍ ମାନେ ସେଇ ହିସାବରେ ମୁଁ ପାଠ ବି ଏତେ ଅଧିକାଂଶ ପଢିନି କି ଯୋଉ ସିମକ୍ଷେଇ କ୍ଷେତରେ କି ମୋ ଅ ଦକ୍ଷତା ଅନୁସାରେ ମତେ ଚାକ୍ କିରି ମିଳିପାରିବ କିମ୍ବା ମୋର ମାନେ ଆର୍ଥିକ ସ୍ଥିତି ବି ଏତେ ମଜବୁତ ନାହିଁ କି ମର ବଡ଼ ବେପ୍ ପାର କି ବାଣିଜ୍ୟ ଖଡା କରିପାରିବି ତ ମୁଁ ଯେତିକି ରୋଜଗାର କରେ ମୁଁ ଜୀବନରେ ସତ୍ ବାଟ ସତମାର୍ଗ ଆଉ ଗୋଟେ ଭଲ ମଣିଷ ହେଇକି ଦେଖେଇବି ତ ଏଇଟା ଆମ ସାର୍ ବି ମତେ ଆମକୁ କହିଥିଲେ। ଆଉ ଏଇ ଜିନିଷଟା କି ମୁଁ ଅନୁଶାସନ ସହିତ ବି ପାଳନ କରୁଚି ଫଲୋ କରୁଚି।
ହୁଁ ଯା ହଉ ଅଁ ଗୋଟେ ଆ ଏତେ ଦିନ ପରେ ଗୋଟେ ଭଲ ଟିକେ କିଛି କଥା ଶୁଣିବାକୁ ମିଳିଲା ଏଇ ସବୁ ଛୁଆଗୁରାଙ୍କ ସହିତ କଥା ହେଇକି। ସବୁ ଇଆଡୁ ସିଆଡୁ କଣ ସବୁ ଗପ ଚଲେଇଚନ୍ତି। ମୋତେ ସେ ଗୋଟେ ଛୁଆଟା ସହ କଥା କଥା ହେଲା। ଉଁ ସିଏ ସେଇଆ କହିଲା। ମୁଁ କହିଲା ଜର ହେଇଚି ମତେ। ତାପରେ ମୁଁ କହିଲି ଆଚ୍ଛା ହଉ ଠିକ ଅଛି ରେଷ୍ଟ ନିଅ ତାହେଲେ। କହୁଚି ତମକୁ ମୋ କଥାରୁ ଜଣା ପଡୁଚି। ମୁଁ କହିଲି ହଉ ତୁ ଚାଟ କୁ ଆସେ ମୁଁ ତୋତେ ବୁଝେଇଦେବି। ଏମିତି ଆଉ କଣ କହିବ କାମ ପାଇଁ କରିବା କଥା।
ମୁଁ କଥାବାର୍ତ୍ତା ହେଲେ ବି ଆହୁରି ହେଇଥାନ୍ତା ମାନେ କଣ ପ୍ରଥମ ତ ହଉଚି ଆମେ ଟିକେ କଥାବାର୍ତ୍ତା ହେଇନାହାନ୍ତି। ତାପରେ ସତ ହେଲା ହେଲା ମୋତେ ଟିକେ ଖରା ଯେହେତୁ ନର୍ମାଲ ଆମ ଘର। ତା ରିଷ୍ଟ୍ରେକ୍ସନ। ସ ଲଗଲେ ମୋତେ ଟିକେ ଝିଅପିଲାଙ୍କ ସହିତ କଥାବାର୍ତ୍ତା ହେବା ପାଇଁ ଗୋଟେ ଅ ମାନେ ଗୋଟେ ଅଲଗା ପ୍ରକାର ଫିଲ ଆସେ ମାନେ ଡରଲାଗେ ଟିକେ କଥା ହେବା ପାଇଁ।
ହଁ ନିଶ୍ଚିନ୍ତ ଯୋଉଟା ତମେ କହୁଚ ସେଟା ନିଶ୍ଚିନ୍ତ ବାକି କିଛି ଜଣ ତ ଅଲଗା ଥାଆନ୍ତି ତ ଇଏ ଫ୍ରେଣ୍ଡ ଟ୍ରଷ୍ଟ ନର୍ମାଲି ଆମେ କଥା ହଉଚେ। ଧୀରେ ଧୀରେ ତମକୁ ଠିକ୍ ଲାଗିଲେ କଥା ହବ ଆହୁରି ଆଉ।
ହୁଁ ହୁଁ ହୁଁ ହୁଁ କିନ୍ତୁ ମାନେ କଣକି। କିଏ ମୋତେ କଣ କରୁ ଯେହେତୁ ଛୁଆଟି ବେଳୁ ଗୋଟେ ମାନେ ମାନସିକ ଭାବେ ଏମିତି ହେଇଚି। ତ ଟିକେ ଡର ଲାଗେ ମୋତେ ଟିକେ କଥା ହେବା ପାଇଁ। ଆଉ ଟିକେ ଲାଜ ବି ଲାଗେ କାଳେ କଣ କହିଦେବେ କି କଣ କରିବେ। ତ ଏଇ ସବୁ ଜିନିଷ ଲାଗେ। ହୁଁ ତମ ସେ। ସେମିତି ତମର କିଏ କଲେଜରେ ତମ ଯେଉଁ ମହାବିଦ୍ୟାଳୟରେ କି ତମର ଭଲ ସାଙ୍ଗ କିଏ ଥିଲେ। ଅତି ବେଷ୍ଟ ଫ୍ରେଣ୍ଡ କିଏ ଥିଲେ?
ହା କଣ କହିବି ସାଙ୍ଗସାଥି ଉପରେ ତ ଆଉ କେବେ କଥାହବା। ବାକି କଣ ସାଙ୍ଗସାଥି। କେହି ନିଜର ନୁହନ୍ତି କି କେହି ଲାଷ୍ଟ ଯାଏ ରହିବେନି। କୋଉ ସବୁଠୁ ପାଖାପାଖି ଯୋଉ କ୍ଲୋଜ କୁହନ୍ତି ସେ ଜଣେ ଦି ଜଣ ହେଇଥାନ୍ତି। ତ ମୋର ମୁଁ ଏଜ୍ ୱାଇଜ କହିବାକୁ ଗଲେ ମୋ ମ୍ୟାଚୁରିଟି ଟା ମତେ ଲାଗେ ଟିକେ ହେଇଯାଇଚି। ତ ବହୁତ ସାଙ୍ଗ ଆସିକି ବହୁତ ସାଙ୍ଗ ଗଲେଣି। କେହି ନାହାନ୍ତି ଏବେ - ପ୍ଲସ ଟୁ ସରିଲା ପ୍ଲସଟୁ ସାଙ୍ଗମାନେ ଥିଲେ ଗଲେ। ସେମତି ମାନେ ପୁରା କ୍ଲୋଜ ମୋର କେହି ଥିଲେ ଯୋଉମାନେ ସେମାନେ ପଳେଇଚନ୍ତି ସବୁ। ଅ ସେଇଭଳି।
ତ ମୁଁ ତ ମୋର ଟିକେ ଅନ୍ତର୍ମୁଖୀ ପିଲା ତ ମାନେ ବୁଝିପାରେ ଇଣ୍ଟରଭୋଟ ଯୋଉ କୁହନ୍ତି। ତ ମୁଁ ମାନେ ବେଶୀ ସେ ପିଲା ସାଙ୍ଗ ମାନେ କଥାବାର୍ତ୍ତା ଯୋଉ କିଛି ମୋ ସାଙ୍ଗ ଥିଲେ ସେ ଭଲସେ ପୁରା ମାନେ ଅ ବହେ ଇଣ୍ଟର ଭଟ ଭଳି କଥା ମାନେ ଯ ମାନେ ବେଶୀ ସାଙ୍ଗ ତ ମିଶେନି ମାନେ ମୁଁ ଭାବେକି ଅଧିକ ପିଲାମାନେ ମିଶିଲେ ସେମାନେ ମାନେ କଣ କହିଲ ନିଜର ଫାଇଦା ଉଠେଇବେ। କିମ୍ବା ହଉଚି ମାନେ କେୟାର କରିବେନି କି ମାନେ ହେ କିଏ କଥା ହବ ଏମତି ସେମିତି କରିବେ ତ ବେଶୀ ସେଇ ଗୋଟେ ଜିନିଷ ପାଇଁ ବେଶୀ ପିଲାଙ୍କ ସହ ମିଶେନି।
ହଁ ଠିକ ଅଛି ସବୁ ହିସାବରେ ଯୋଉଟା ସୁବିଧା ସେଟା କରିବା କଥା।